ହୁଁ।
ହୁଁ ଆଉ କଲ କର ଏଇ ଓ କହିଲି ସେ ଗାଈ ଛେଳି ମେଣ୍ଢା ରହୁଚନ୍ତି ଆଉ କିିଏ ରହୁଚନ୍ତି?
ଆଉ ଆମର ଛେଳି ମେଣ୍ଢା ନାହାନ୍ତି ଆମ ଘରେ ଖା ଟେ ଗାଈ ଅଛି ଆଉ କିଛି ନହିଁ ତ ଠିକ ଅଛି ହୁଁ।
ପରିବାରର ଆଉ କିିଏ ସଦସ୍ୟ ସବୁ ଅଛନ୍ତି?
ସଦସ୍ୟ କହିଲେ ମୋ ବାବା ମା ମୁଁ ମୋ ଭାଇ ମା ସେତିକି।
ଓହୋ, ଭାଇ ବଡ ନା ତମେ ବଡ?
ମୁଁ ବଡ଼।
ହଁ, ବାହା ସାହା ହେଇନ?
ନା ମ ବୟସ ହେଲାଣି ବାହା ହେବି?
ବୟସ କାହିଁ ହେଇଁନି କି ତମକୁ?
ତମକୁ ଲାଗୁଚି ନା ମୋ ସହିତ କଥା ହେଇକି ମୋର ବୟସ ହେଇଗଲାଣି ବାହା ହେବା ପାଇଁ?
ହଁ ଲାଗୁନି ତ।
ଲାଗୁନି ତ ନା?
ଲାଗୁଚି ଲାଗୁଚି।
ଲାଗୁଚି? ହଉ। ତମର ଜାଣିବାର ଟିକେ ଦୋଷ ଅଛି। ଜାଣିପାରୁନ ତମେ। ମୁଁ କାହାକୁ କଣ କହୁଚି। ମୁଁ କାହାକୁ କଣ କହୁଚି ମୁଁ ନିଜେ ବି ଜାଣିନି ନା। ମୁଁ ଯାହାକୁ ବାହା ହେବି ସେ ମତେ ଘରୁ ବାହାର କରିଦବ ମୋ ମନକୁ ଯାହା ଆସିବ ସେୟା କହିଦେ ମତେ ସେ ଘରୁ ବାହାର କରିଦେବେ ସଇଲା।
ନାଇଁ ମ ସିଏ ବାହାରକରିବେନି। ଅଣ୍ଡ ପିଲା ସେ କାଇଁ ବାହାର କରିଦବ?
ଆଜ୍ଞା? ଶୁଭୁନି।
ଗୋଟେ ଭଲ ବୃଷ ସିଧ ମଣିଷକୁ କେହି ବାହାର କରିବେନି।
କିଏ ଭଲ ବୁଝିବ ସୁୁଝିବ ମୁଁ ପା ତମକୁ କହିଲି ନା ଯାହା ମୋ ମନକୁ ଆସିବ ମୁଁ ସେଇଟା କହିଦେମି ଆଉ ଏମିତିଆ ଲୋକଙ୍କୁ କିଏ ରଖିବେ ଘରେ।
ହଁ ରଖିବେନି କାହିଁକି କିଛି ହୃଦୟ ସଫା ଥିବା ନିହାତି ରହିବେ।
ହଁ।
ମୁଁ ମୋ ମନକୁ ଯାହା ଆସିବ ତମକୁ ମୁଁ କହିଦେବି। ତମେ ରଖିବ ମତେ ବିଦା କରିଦବନି କହିବ ପଳା ଏଠୁ। ମୋ ଘରକୁ ଆସିକି ମୋ ଉପରେ ଗପିବୁ ମତେ କହିବ କି ନାଇଁ। ତ କଣ ଦରକାର ଆଉ ଟିକେ ବଡ ହେଇଯାଏ ତାପରେ ହବ ଆଉ।
ନାଇଁ ଯଦି ଭଲ ପାଇବା ଥିବ ସବୁ ଜିନିଷ ମାଫ ହେଇଯିବ।
ସେଗୁଡା କଣ ହବ ସେ ଦରକାର ନାହିଁ ପଇସା ଦରକାର ସମସ୍ତଙ୍କୁ।
ହଁ ତ ହଁ ତ ମତେ ପଇସା ଦରକାର ଆଉ।
ନିହାତି ସମ୍ ମତେ କାହିଁକି ସମସ୍ତଙ୍କୁ ଆଜିକାଲି ପଇସା ଦରକାର ତମକୁ
ହଁ ଦରକାର ତା ସହିତ ଭଲ ପାଇବା ଦରକାର।
ନିହାତି ସେଇଟା ତ ଦରକାର ହେଲେ ତମ ପ ଯଦି ସେଇଟା ଯଦି ପାଖରେ ପଇସା ଥିବ ତ ସେଇଟା ଆସିବ ଯଦି ପାଖରେ ପଇସା ନଥାଏ ସେଟା କେବେ ବି ଆସିବନି ତ ସେ ପୁଅ ହଉ କି ଝିଅ।
ଧର ତମେ ଜଣଙ୍କ ସହିତ କଥା ହବ ସେ ତମ ଲେବୁଲର ହେଇନଥିବ ଶୁଣ ସେ ତମ ତମ ଜଣଙ୍କ ସହିତ କଥା ହବ ସେ ତମେ ଲେବୁଲର ହେଇନଥିବ ତମେ ଚାହିଁବ ତାକୁ ଆକ୍ସେପ୍ଟ କରିବା ପାଇଁ। କେବେବି ନୁହଁ ହେଇଟା କହି ହବ ଉପରେ ମୁହଁରେ କିନ୍ତୁ ହେଟା କରିହବନି ତ।
ନାଇଁ ନାଇଁ ନାଇଁ ନାଇଁ ପୁଅ ପିଲା କରିଚୁ ଝିଅ ପିଲା କରିହବନି। ନାଇଁ ନାଇଁ କରିହବ କିଏ କହିଲା ମୁଁ ଉଦାହରଣ ବହୁତ ଦେଖିଛି ବହୁତ ପୁଅ ପିଲେ ବହୁତ ପୁଅ ପିଲା ବହୁତ ଯୋଉ ଗରିବ ଶ୍ରେଣୀ ଝିଅ ହଁ ଆଣିଛନ୍ତି ତା ପାଖରେ କିଛି ନଥିବ।
ଆଣିଛନ୍ତି ମାନେ ସେଇଟା ଶୁଣ ମୁଁ କହୁଛି ସେଇଟା କଣ କୋଉ କେସରେ ଆଣନ୍ତି। ଆଜିକାଲି ଝିଅ ଯେମତିକା ହେଲା କିି ଝିଅ ମାନେ ସବୁ ନିଜେ ନିଜେ ଠିକ କରିଦଉଛନ୍ତି। ତ ଯୋଉମାନଙ୍କୁ ସବୁ ଆଉ ସବୁ ପିଲା ତ ଆଉ ଠିକ କରିବେନି ନା ସବୁ ପୁଅ ସବୁ ସମାନେ ନା ବାକି ଆଉୋ ଯୋଉ ପୁଅ ଝିଅ ମାନେ ରହିଲେ ପୁଅଗୁରାଙ୍କୁ ତିରିଶ ବର୍ଷ ହେଇଯାଉଛି। ସେତେବେଳେ ବାବା ମା ମାନେ ଖୋଜୁଛନ୍ତି ସେତେବେଳକୁ ସେମାନେ ପୁଅ ଆଉ ଝିଅ ମିଳୁନାହାନ୍ତି ତ ସେ କଣ କରିବେ ଯେକୌଣସି ଗୋଟେ ପରିବାର ଗୋଟେ ଝିଅ ହେଲେ ବି ଚଳିଯିବ ଏମତି ହିଁ ଆଣନ୍ତି। ବାକି କିଏ ଜାଣି ଜାଣିକି ନିଜ ପାଇଁ ନିଜ ନିଜେ ଠିକ କରେନି ତ ଏଇ ଘରର ଝିଅ କେବେ ବି କେହି ବି ଠିକ କରନ୍ତିନ ତ।
ଆଉ ପୂର୍ବ ମୁଁ ଆମ ବାପା ମାଙ୍କ ସହ ଯୁଗ କଥା କହୁଛି ସେ ତ ପୁଣି
ହୁଁ।
ଆରେଞ୍ଜ ମ୍ୟାରେଜ ହଉଥିଲା ନା ନାଇ ଏବେ ତାହାଲେ କହୁ ଏମିତି କିଛି ନାହିଁ ଆ ଆଜିକାଲି ଲୋକଙ୍କର ନିଅତି ଖରାପ ହେଇଗଲାଣି।
ସେତେବେଳେ ଯୋଉ ହଉଥିଲା ହେଲା କିି ରୁହ ମୁଁ କହୁଛି ସେତେବେଳେ ଯୋଉ ହଉଥିଲା। ଯୋଉ ପୁଅ ଘର ଯାଉଥିଲେ ଯୋଉ ଝିଅ ଘରକୁ ଦେଖିବା ପାଇଁ ସେ କଣ ଝିଅ ଘରେ କିଛି ଦେଖୁନଥିଲେ ଦେଖୁଥିଲେ ତାଙ୍କର ଏଇଟା ଅଛି କି ନାଇଁ ସେଇଟା ଅଛି କି ନାଇଁ ଇଏ ଦେଇ ନେଇ ପାରିବ କି ନାଇଁ ତାର ଭାଇ ଅଛି ଆସିକି ନାଇ ଏ ସବୁ ଦେଖୁଥିଲେ କି ନାଇଁ।
ନାଇଁ ନାଇଁ ଆମର ଘର କିଏ ଦେଖି
ଝିଅ ଘର ବି ସେମିତି। ଶୁଣନ୍ତୁ ଝିଅ ଘର ବି ସେମିତି ଯାଆନ୍ତି ଦେଖନ୍ତି। କିଛି ଦେଖିନାହାନ୍ତି ଆଉ। କନ୍ୟା ଏକ୍ସଚେଞ୍ଜ ହେଇ ଯାଇଥିବ ଯେ।
ନାଇ ନାଇ।
କନ୍ୟା ଯଦି ଏକ୍ସଚେଞ୍ଜ ହେଇଯାଇିଥିବ ଜଣକୁ ଦେଖକି ଜଣକୁ ଯଦି ବାହାଘର କରିଦେଇଥିବା ତାହେଲେ ବି ଅସୁବିଧା ହେଲା। ଆଉ ତ ଜାଣିପାରିବନି ଛାଡ ଆଉ କଣ କରିପାରିବ।
ନାଇଁ ନାଇଁ ଆମର ସେଇଠି ବାହାଘର ହେଇଚି।
ଆଉ କଁ କିଛି ବଦଳି ପାରିବ କି ଏବେ।
ନାଇଁ ନାଇଁ ବଦଳି ପାରିବନି ଲୋକୋଙ୍କର ପ୍ରକୃତି ବଦଳିଲେ ସବୁ ଠିକ ହେଇଯିବ।
ସେଇଟା ବି କେବେ ବଦଳିବନି ତ।
ବଦଳିବନି ସେମିତି ଥାଉ ତା ପାଇଁ ଯୌତୁକ କରିକି ଆଣିବା କଥା।
ଡିମାଟ୍ କରିକି ଯୌତୁକ କ ଆଣିବା କଥା ଗମେଣ୍ଟେ କହିଚି ବିନା ଯୌ ତୁକରେ ବାହାଘର ହବ ଆଉ ସୁନା ଏବେ ଏମିତିିକି ସୁନା ବି ଆଉ ଦିଆଯିବନି ତ ବାହାଘରରେ କିଛି ଜାଣିଛ ତ।
ଗମେଣ୍ଟେ କହିଲେ ଗମେଣ୍ଟେ କଥା କିଏ ଶୁଣୁଚି।
ଯୌତୁକ କଥା କୁ ମୁଁ କେସ୍ କରିଦେବି। ମତେ ଯିଏ କହିବ ଆମ ଘରୁକୁ ଯେତୋବୋଳେ ପ୍ରସ୍ତାବ ଆସିବ ମତେ ଯିଏ କହିବ ମୁଁ କେସ କରିଦେବି।
ଓ କେସ ବୋହୁତି ଏଯୁକେଟ୍ଡେ ଲୋକୋ ଆଉ ଲୋକୋ। ତଥାବି ସେଇ ଦୁନିଆ ଅଧିକା ଦେଖି
କିଏ ଶୁଣୁଛି ମତେ କୋହୁଚ ଆଜିିକାଲି ତ ସବୁ ଗମେଣ୍ଟେ କଥାରେ ହୋଉଚି ଆମେ ଯୋଉଟା ଖାଉଚନ୍ତି ଗମେଣ୍ଟ କଥାରେ ପିନ୍ଧୁଚନ୍ତି ଗମେଣ୍ଟ କଥାରେ ନାଉଚନ୍ତୁ ଗମେଣ୍ଟ କଥାରେ ଗାଡ଼ିରେ ତମେ ଯୋଉ ତେଲଟା ପ କୋଉଚ ସେଇଡ଼ା ବି ତ ଗମେଣ୍ଟ କଥାରେ ପକୋଉଚ ଆଉ ଗମେଣ୍ଟ କଥା କିଏ ନ ଶୁଣିବ ସମସ୍ତେ ଶୁଣିବେ କୋହୁଛନ୍ତି କି ଶୁଣିବେନି ଭିତର ମନରେ କନ୍ତୁ ସମସ୍ତେ ଶୁଣିବେ ଏଇଟା କହିଚି ଏଇଟା କହିିବା ଏଟା କହିଲେ କାଳେ ଏଟା ହେଇଯିବ କି। ସମସ୍ତଙ୍କ ମନରେ ଏଇଡ଼ା ହିଁ ଥାଏ।
ଆଚ୍ଛା ଆଉ କୋହୁଚ ।
ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲା ରଜରେ ଘରୁକୁ ଯାଇଥିଲ ନା ଛୁଟି ଥିଲା ନା ତମର ଅଫିସ।
ରଜ ଏଠି କିଛି ରଜ ଫଜ ସେପଟେ ସାଇଟରେ ରଜ ନା ଆଉ ଏପଟ ସାଇଟରେ କୋଉଠି ରଜ।
ଘରୁକୁ ବି ଆସିନଥିଲ ରଜରେ।
ନାଇଁ ନାଇଁ ରଜ ଫଜ କିଛି ପୋଡୋ
ତୁମେ ଗୋଟିଏ ପୁଅ ଘରକୁ ରଜରେ ଆସିନଥିଲ ତମ ମା କିଛି କହିଲେନି।
କହିବେନି କେନ୍ତି ମନ ଦୁଃଖ କାଲେ ମୁଁ ଅ ମନ ଦୁଖରେ ଦୁଃଖ
ଆଉ ଟିକେ ଦୁଃଖ କରେଇଦେଲ ନା କଣ କୋହୁଚ।
ମନ ଦୁଃଖ ହଁ ଆଉ ଟିକେ
ମନେ ଦୁଃଖ ନିହାତି ତ ହେଇଯିବ ଗୋଟେ ପୁଅ ଦୂରରେ ଯାଇକି ରହିବ ତ ନିହା ତିତ ହେଇଯିବ।
ହୁଁ।
ତାପରେ ଆମର ତ କିଛି ନାହିଁ ଆଉ ଆମେ କାଇଁ ଆଉ ଆଉ ଘରେ କୋଉଠି
ହୁଁ।
ଘର।
ହାଲୋ।
ତମେ ସିନା ଧନୀ ଶ୍ରେଣୀ ଲୋକୋ ଆମେ ତ ଗରିବ
ଏମିତି କୋହୁଚ ଆମେ ତମ ଠାରୁ ବେଶୀ ଗରିବ ତମର କାଇଁ ଘର ଠାରୁ ଦୂରରେ ଯୋଉ ପ ବୋହୁତ ପଇସା ଥିପାଇଁ ଘର ଠାରୁ ଗୋଟିଏ ପୁଅ ହେଇକି ଯଦି ଦୂରକୁ ଯାଇଛି ବୋହୁତ ପଇସା ବୋଲି ଘର ଠାରୁ ଦୂରକୁ ଯାଇ ମୁଁ ତ ଘରେ ଆମେ କୋଉଠି ହେଲୁ ଆଉ।
ଚାଳ ଛପର କରିବି ବୋଲି ଛପରଟା କରିବି।
ତ୍ୟା ଆଶ୍ରୟ ସ୍ଥଳୀ ଜାଣିଚ ନା ଗାଁରେ ଯୋଉ ଥାଏ।
ହଁ।
ଣ କଣ ଗାଁ ମାନଙ୍କରେ ଯୋଉ ଥାଏ ବାତ୍ୟା ଆଶ୍ରୟସ୍ଥଳୀ। ଆମର ପା ସେଇଠି ରହିଛି ଆମର ପା ଘର ନାହିଁ ତାହେଲେ କିଏ ଗରିବ ହେଲା କୁହ ତମେ ନା ମୁଁ।
ବାତ୍ୟା ଆଶ୍ରୟସ୍ଥଳୀ ରେ ତ ଘର ଥାଏ ତମେ ସେଠି କୋଉଠି କେମିତି ଘର କରିପାରିବ।
ନା ତା ସାଇ ନାଇଁ ନାଇଁ ତା ସାଇଟ ଆମେ ଟିକେ ମାନେ କରିବ ବୋଲି ଗୋଡା ହାତ ଧରିବୁ।
ହୁଁ ଆମେ ଆମର ସେତିକି ବି ଜାଗା ନାହିଁ ତମର ସେଠି ଜାଗା ଅଛି ବୋଲି ତମେ ସୁଯୋଗ ଦେଲେ ତମେ ଧରିଲ ଆମର ସେତିକି ବି ନାଇଁ ତ ଆମେ ସେ ଯଉ ହ ଆମର ବି ସେ ବାତ୍ୟା ବି ସେ ଆଶ୍ରୟ ସ୍ଥଳୀରେ ହିଁ ରହିଛ ଯୋଉଠି ସବୁ ଲୋକ ମାନେ କେହି ବି ରୁହନ୍ତିନି ତ ଯୋଠି ଲୋକମାନେ ସବୁ ଗାଈ ଛେଳି ସବୁ ବାନ୍ଧନ୍ତି ଆମେ ଯାଇକି ସେଇଠି ରହିଛୁ ଆମର ତ ଘର ଦ୍ୱାର କିଛି ବି ନାହିଁ।
ଓହୋ। ମାନେ ସେଠି ଜାଗା ଅଛି ସେଠି କରିଥିଲୁ। ଘର ମାନେ ପର୍ମାନେଣ୍ଟ୍ ଘର ନୁହ। ଚାଳ ଛପର କରିଛୁ ଆମେ ସେ କଥା ମାନି ରହିଛୁ ଚାଳ ଛପର କରିକି ରହିବା। ରଦି ଟାଇପ୍ ର ଯୋଉ କରିବେ।
ଆମର ଆମର ଘର କରିବା ପାଇଁ ପଇସା ନାହିଁ ବୋଲି ଆମେ ସେଇଠୁ ରହିଛୁ ତମର ପଇସା ପତ୍ର ଅଛି ତମେ କୋଠା ଘର କରିବାକୁ ଚାହୁଁଛ କିନ୍ତୁ ସୁଯୋଗ ଦେଲେନି। ଯୋଥିପାଇଁ ତମେ ଚାଳ ଛପର ଘର କରିକି ରହିଛ ଆଉ।
ନାଇଁ ନାଇଁ ଛପରରେ କଣା ହେଇଗଲାଣି ଜରିପାଲ ପକେଇବା ପାଇଁ ମୁଁ ଆଇଛି ପଇସା ରୋଜଗାର କରିବାକୁ।
ହଁ ହଁ ଥାଉ ଥାଉ ଆଉ କୁହନି ଏଟା ଟିକେ ବେଶୀ ହେଇଯାଉଛି।
ଆଉ ତ ବାତ୍ୟା ହେଲେ ସିନା ଜରି ତବୁ ମିଳିବ ବାତ୍ୟା ତ ହେଇନି ଜରି କେମିତି ମିଳିବ। ତ ବର୍ଷା ଦିନ ଆସିଲାଣି ମୁଁ ବର୍ଷା ଦିନ ପାଇଁ ମୁଁ ଜରି ଖଣ୍ଡେ ଯୋଗାଡ଼ କରେ। ପଇସା ରୋଜଗାର କଲେ ଜରି ପାଲ ଯାଇକି ନେଇକି ପାରିବି।
ହୁଁ ଆମର ସେ ଆମର ସେତିକି କରିବାର କ୍ଷମତା ବି ନାହିଁ ତ ସେଥିରେ ଆମେ ଚାଳ ଛପର ଘର କରିବାର କ୍ଷମତା ନାହିଁ ବୋଲି ଆମେ
ଓ ହଉ ତମ ସାହି ଟିକେ ପାଖେ ଆଉ।
ହଁ।
ତମ ଠାରୁ ଟିକେ ଭଲ ଅଛି ଆଉ। ମାନେ ଆମ ଚାଡଛପର କରିକି ରଖିଛୁ ଜରି ପାଇଁ ଅଛି ଯେହେତୁ ମୁଁ ଏଠି ଆସିଥିଲି ବା
ହୁଁ।
ତାହେଲେ ମୁଁ ଏଥିରେ ହଁ କୁ ଭାବି ଦେଇଦିଅ।
ନାଇଁ ଥାଉ ଥାଉ କୁହନି।
ଆଉ।
ଆଉ କଣ ଖାଇଚ?
ଏ ଭଲ ଜାଗା କୁ ଆହୁରି ଯିବାକୁ ଚାହୁଁଛ। ନେଇ ଛାଳ ଛତ୍ର ବାଲାକୁ ପସନ୍ଦ ନୁହଁ। ତମେ କହିଲନା ପଇସା ସବୁ ଠାରୁ ମ୍ୟାଟର।
ନିହାତି ପାଖରେ ଯୋଉ ପୁଅ ହଉଚି ଝିଅ ହ ଉଚନ୍ତି। ମୁଁ ଶୁଣ ମୁଁ ଗୋଟେ ଝିଅ ଛୁଆଟେ ମୋ ସାଙ୍ଗମାନେ ବି ମୋ ସହିତ ଯୋଉ ମାନ ସବୁ ସାଙ୍ଗ ହେବେ। ସିଏ ବି ଦେଖିବେ ଝିଅ ଟା ପାଖରେ ପଇସା ଅଛି କି ନାଇଁ ଇଏ ଭଲ ଖାଉଛି କି ନାଇଁ ଭଲ ପିନ୍ଧୁଚି ଭଲ ମେଣ୍ଟେନ୍ କରିପାରୁଛି ନା ଲାଇଫ୍ ଷ୍ଟାଇଲି ତମ ମାନେ ତମ ପାଖରେ ବି ଯୋଉ
ଗୋଟେ ପୁଅ ସାଙ୍ଗ ମାନେ ନୁହେଁ ନା ସେମିତି ଦେଖିତେ। ଦେଖୁଥିବେ କିଏ କିଏ ଦେଖୁଥିବେ ତା ପାଖରେ ପଇସା ଅଛି କି ନାଇଁ ଆ ପାଖରେ ଗାଡି ଅଛି କି ନାଇଁ?
ମୋ ସାଙ୍ଗମାନେ।
ହୁ ଆ ପାଖରେ ଗାଡି ଅଛି ଆମେ ଯଦି କୁଆଡେ ଯିବାକୁ ଚାହିଁବୁ ତା ଗାଡିରେ ଯାଇପାରିବୁ କି ନାହିଁ ଇଏ କଣ ସବୁବେଳେ ମୋ ଉପରେ ଡିପ୍ ଡିପେଣ୍ଟ୍ ରହିବ କି ସାଙ୍ଗମାନେ ଏଇଟା ବି ଦେଖନ୍ତି।
ନାଇଁ ନାଇଁ ଆମର ଏଇଠି ବ ନାଇଁ ନାଇଁ ଲକ୍ଷ୍ମୀ ବସ୍ ଅଛି ଗର୍ମେଣ୍ଟ ର ବସ୍ ଅଛି। ସବୁ ସୁବିଧା ଗର୍ମେଣ୍ଟ ଦୋଉଛି। ପାଞ୍ଚ ଟଙ୍କିଆ ଭା ତ ଅଛି। କିନ୍ତୁ ମୋ ସାଙ୍ଗ ମାନେ ଚାହାନ୍ତି କି? ଭଲ ପିଲା ହେଇଥାଉ ଭଲ ଭଲପାଇବା। ତ ସେମାନେ ବି ସେଇ କାଟାଗୋରିରେ ବଞ୍ଚିଛନ୍ତି। ମାନେ ସେମାନେ କେବଳ ଭଲ ପାଇବା ପଇସା ଆଉ ମୋ ସାଙ୍ଗମାନେ ପଇସା ଦେଖିକି ଭଲ ପାଇନାହାନ୍ତି। କି ପଇସା ଦେଖିକି ବାହା ହେଇନାହାନ୍ତି। ଆଉ ମୁଁ ବି ସେଇୟଆ କରିବି ପଇସା ଦେଖେଇବିନି। କି ପଇସା ଦେଖିକି ବାହା ହେବିନି। ପଇସା ମ୍ୟାଟର ନୁହଁ। ତା ମାନେ କ୍ୟାନ୍ସର ତମେ ପଇସା ଦେଖୁଛ। ତମେ ପଇସା ଦେଖୁଛ ମୁଁ ଭଲ ପାଇବା ଦେଖୁଛି।
ଆଛା ମତେ ଦୁଇଟା ଯାକ ଦରକାର କୋଉଟା ଗୋଟିଏ ନୁହଁ ମତେ ଦୁଇ ଦିଇଟା ଜାକ ଦରକାର ଏଇଟା ବି ଦରକାର ସେଇଟା ବି ଦରକାର।
ପଇସା ଦେଖିକି ତମେ ଭଲ ପାଉଛ? କିନ୍ତୁ ଆମେ ଭଲ ପାଇବା ଦେଇ ଦେଇକି ପଇସା ଦଉ।
ପଇସା ଥିଲେ ଭଲ ପାଇବା ଆପେ ଆପେ ଆସିଯିବ। ପଇସା ନଥିଲେ ଭଲ ପାଇବାରେ କିଛି ଫାଇଦା ନାହିଁ ଭଲ ପାଇବା କଣ ଖାଇବା ଦବ। ମତେ କୁହ ଭଲ ପାଇଲେ କଣ ଖାଇବା ଦବ ତାହେଲେ ଆମେ ରୋଜଗାର
ତାହେଲେ ତମେ ତାହେଲେ ତାହେଲେ ଏଇଟା ରଙ୍ଗ ନମ୍ୱର।
କୁହ। ରଙ୍ଗ ନମ୍ବର। କେବେ ବି ନାହିଁ ଠିକ୍ ନମ୍ବର ଲାଗିଛି ଠିକ୍ ନମ୍ବର ଲାଗଛି ମତେ କୁହ। ଆମେ ଯଦି ଜଣଙ୍କୁ ଭଲ ପାଇବା ଭଲ ପାଇବା ଆମେ କଣ ଉପାସ ଶୋଇକି ଭଲ ପାଇବା କି? ଅଟୋମେଟିକି ଝଗଡା ହବ ତ ଯଦି ଆମ ପାଖରେ ପଇସା ଥିବ ତ ଭଲ ପାଇବାକୁ ଭଲ ପାଇବା ରହିବ ଖାଇବାକୁ ଖାଇବା ବି ରହିବ। ଆଉ ପାଖରେ ଖାଇବା ରହିଲେ ଅଟୋମେଟିକି ଭଲ ପାଇବା ରହିବ। ଯଦି ପାଖରେ ଖାଇବା ନ
ଖାଇବାର କିଛି ଅସୁବିଧା ନାହିଁ। ଖାଇବାର କିଛି ଅସନି ପାଞ୍ଚ ଟଙ୍କିଆ ଚାଉଳ ମିଳୁଛି। ଚୁ ଦି ଟଙ୍କିଆ ଚାଉଳ ମିଳୁଛି ଦି ଟଙ୍କିଆ ଚାଉଳ ମିଳୁଛି ପାଞ୍ଚ ଟଙ୍କିଆ ଭାତ ମିଳୁଛି। ଅସୁବିଧା କୋଉଠୁ ହବ?
କୋଉଠି ସେଇଟା କଣ ସବୁ ଜାଗାରେ ମିଳେ କେବେ ବି ନାହିଁ।
ସବୁ ଜାଗାରେ ଆମେ ଏଉଠୁ ରହୁଛୁ ଆମେ ଯଉ